ହୋଉ। ଙ୍କ କର୍ଚୁ?
ଏଇ କଥା ନି ହଁ।
ଆଉ କଣ କଣ ଖାଇଥିଲୁ?
ମୁଁ ଖାଇଥିନି ହୁଁ ଉଁ ତାଲେ
ହୁଁ
ଆଉ ତୁ?
ଦଲିଆ ଖାଇବୁକି ଦଲିଆ?
ଖାଇଥିନି ବା।
ଓ ହୋ
ହ
କନ ଡେଲି ଖାଲି ଏଡା ସିଝେଇ ଦେଇିକି କର୍ ଦୌଚୁ। କି ନାଇ।
ଆଉ ତେଲ ପଡିବ ପିଆଜ ପଡିବ ପରିବା ପଡିବ ସିଝେଇକି କରିଦେମି ଲ।
ହୁଁ ହୁଁ ହ୍ମ ହ୍ନା।
ଏ ଙ୍କ ସିଝା ଖାଦ୍ୟ?
ଆ ତୁ ତୁ ସେମିତିଆ ଖାଇଦଉ ତୁ କେ ଜାଣିଚି।
ହୁଁ ମୁଁ ସେମିତିଆ ଖାଏ ତୁ ଜାଣନୁ କି ମୁଁ କୋଉ ଭଳିଆ ଖାଏ ବୋଲି ତ ସିଝେଇ ଖାଇଦେଥିବୁ କହୁଛୁ। ତୁ ଜାଣିନୁ କି ମୁଁ କୋଉ ଭଳିଆ ଖାଏ ବୋଲି। ହୁଁ। ଏଠୀ କେଉ ସେଇଭଳିଆ ଖାଦ୍ୟ ଖାଆନ୍
ଆଉ ଦଲିଆ କରିକି କେବେ ପଠଉନୁ।
ତୁ ଆସନୁ ଖାଇବୁ ପଠେଇବି କଣ ଆ ସେ ଖାଇକି ଯିବୁ।
ଇରା ଆମର ଆନ ଚନ୍ତି ସେ ଭାଇଙ୍କ ପାଇଁ କରିଆକୁ ଯେ। ହେରା ଏତେ ପେରାପେରା କିଏ କରିବ?
ପେରେ ପେରା କଣ କିଲୋ ସନ୍ଦିରେ ପୁରେଇଜି ବା ଥରେ ଗଲା ପରେ ମୁଁ ବି ସେଇୟା ଭାବିଥିନି ହେଲା। ଆ ଅଥିଆପରେ ପରେ କିଏ କରିବୁ ଯାଇ। ପୁରା ହେଇଛି ଥରେ କଲା ପରେ ଏତେ ହେଇଛି ଯେ କଇବ ଏଟା ମୋ ପାଇଁ ସହଜଆ ଜଲ୍ଦୀ କର୍ ଦେମି ପରିବା ଟିକେ କାଟିଦବୁ ଟାଇମ୍ ଲାଗିବ ଏଇଟା ଆଉ କଣ କୋବି ଝୁଡଙ୍ଗ
ହଁମ ମୁଁ ଜାଣିଛି ଏଇ ପିଆଜ ପରିଆ ପରିଆ ସବୁ ଭାଜି ଦେଇକି ତାପରେ ସେ ଏରା ପ ପକେଇ ଦେଇକି ତା ତାକୁ ଟିକେ ଭାଜି ଦେଲା ଭଳିଆ କରିଦେଇକି ତା ପାଣି ଦେଇକି
ସେଠି ତା ଜିରା ଲଙ୍କା ଗୁଣ୍ଡା ଟିକେ ଦବୁ ଭଲ ଲାଗିବ। ଜିରା ଲଙ୍କା ମୁଣ୍ଡ ଦବ ତା ଟେଷ୍ଟ ଟା ଆଉ ଟିକେ କର ହେଲା ହଁ ସିଝି ସାରିଲା ପରେ ଦେବୁ ନା। ହ ଲଙ୍କାଗୁଣ୍ଡ ଟିକେ ସେଇଟା ହିଁ ଟେଷ୍ଟ କରବ ନା ଜିରା ଲଙ୍କାଗୁଣ୍ଡ ଟା।
ଜିରା ଗୁଣ୍ଡ।
ହଁ ଜିରା ଲଙ୍କାଗୁଣ୍ଡ ମିଶିକି ହୁଏନି ଜିରା ଲଙ୍କାଗୁଣ୍ଡ।
ହୁଁ।
ହୁଁ।
ଏଇ ଚିକି ସେଇଥିରେ ବା ମୁଗ ପଡିକି ଆସୁଛି।
ମୁଗ ପଡିକି କୋଉଠି ଆସୁଛି ସେଟା ତ ଯୋଉ ଗହମ ଗୁଣ୍ଡରେ କି ମୁଗ ପଡିକି ଆସୁଛି କଣ। ମୁଗ ପକେଇନ।
ହଁମ ଏରା ଖିଚୁଡି ଯେମିତି ଆଉ।
ହଁ ଖିଚୁଡି ଜମିିକି ସେମତି ଆଉ କଣ।
ଏଟ ମୁଁ କେବେ ଆଉ ଖିଚୁଡି କରିନି। ଥରେ କରିିନି ଘରେ ଆ ଖିଚୁଡିିକେବେ କରିନି ଏଠି।
ହୁଁ।
ଆଉ ତୋ ପୁଅ ଦେହ ଭଲ ଅଛି ନା ଥଣ୍ଡା ତାକୁ ହେଇ
ହଁ ଭଲ ଅଛି। ପଟ ଥଣ୍ଡା ହେଇଯାଇଛି ଆଉ।
ଲଣି ନା କି।
କେବେଠୁ ସେ ଜନ୍ମ ମହଲା କିତି ଆସୁଛି ସେ ଆମର ଜନ୍ମହସ। ତାରାମ। ମତେ ଜନ୍ମରେ ହେଲା ଛୁଆ ସେ ପୁରା ସ୍ମାଟ ବୟ ହେଇଛି।
ରୁଟି ଯୋଡୁଛି ନା ଲୋ।
ନାଁ। ଚୁଟି କାଇଁ ଝାଡ଼ିବ।
କୁହନ୍ତି ହସି ନେ ଛୁଆ ଟା
ହେ ସବୁ ବେକାର କାଇଁ ଆଉ ପୁଅ ହଉଥିଲା ଗୁଗୁନା ହେଇଥିଲା କାଇଁ ଆମ ବେବେନା ଚୁଟି ଝଡି ନଥିଲା। ଏ ସବୁ
ଆ ଚି ଚିକି ତୋ ତୋର ଜମା ଉପି ନି ତୋର ଯେତିକି ସେତିକି ଅଛି ତ।
କଣ।
କଇନି ତୋର ଜମା ଉପୁଡୁନି ଯେତିକି ଚୁଟି କିି ସେତିକି ଚୁଟି ଅ
ଶୁଭୁ ନେଇ
ମୁଁ କଇଲି ତୋ ଚୁଟିଗୁରା ଉପୁଡ଼ୁନେଇଲୋ ଯେତିକି କି ସେତିକି ଅଛି।
ହଁ।
ଲୋ।
କିଛି ନାଇ ଅଧିକ ଯତ୍ନ ମୁଁ କିଛି ନିଏନି ତୁ ଜାଣିଛୁ ଯତ୍ନ କିଛି ନ ନବାର ଫଳ ହେଲା ଏଇଆ ଚାଲିଛି ତ ଆଉ ଗୋଟେ ଆଉ।
ତେଲ ତ ମାରି ହଉନା।
ହଁ ତେଲ ମାରି ହଉଛି ଏଇଠି ବାହାଘର ପରେ। ମାରି ହଉଛିଲୋ ବାହାଘର ପରେ ତେଲ ମାରି ହଉଛି।। ଛୁଆ ହେଲାଣି ଆଉ କେତେ ହଁ ନଡିଆ ତେଲ ଘରେ ଯୋଉ ତେଲ ଆସିବ ସେଇ ତେଲ ମାରିହବୁ ଆଉ କୋଉ ତେଲ। ତୁ ତ ଜାଣିଛୁ ମୁ ଏଗୁରା କିଛି ଜିନିଷ ଦେଖ ନେଇ।
କଣ ସାମ୍ପ ଇଉଜ୍ କରୁ?
ସାମ୍ପ କିନ୍ତୁ ମୁଁ ସବୁବେଳେ ପାଇଁ ସେ ଟ୍ରେସ ମି଼।
ଆଁ।
ଟ୍ରେସମି଼
ଓ ହୋ ଟ୍ରେସମି ଟା
ଟ୍ରେସ ମି଼ ଛଡା କିନ୍ତୁ ମୁଁ ଆଉ କିଛି ଇଉଜ୍ କରେନି।
ଆଉ ଯୋଉ ଚିକି ତୋ ଲିଷ୍ଟ କେତେ ଆସିଚ ପଇସା ଟା
ଆଁ।
କଲିଂ କଲିଂ।
ଶୁଭୁ ନେଇ।
ଆରେ କଲିଙ୍ଗ୍ ଲିଷ୍ଟ୍ ଟା କେତେ ଆସିଛି।
ହେ ପଛାରନି
ଏଁ।
ତୁ ଆଉ କଣ କହୁନୁ।
ନା ମ ମୁଁ କଣ ପଚାରୁଛି କହିଲୁ କେତେ ଟଙ୍କା ଟା କହ ତୋ ପାଖରେ କେତେ ଟଙ୍କା ଅଛି।
ଅଛି ସେ ଯାହା ତୋର କେତେ
କେତେ ମୋର ବାରଶହ ଛୟାଅଶୀ।
ମୋର ଶୋଇ ପାଖା ପାଖି
କେତେ
ଟିକେ କମ୍ ଆଉ
ଏଗାର ଶ।
ୱାନ।
ହଜାରେ।
ହୁଁ।
ହଜାରେ ହେନେ ସେଟା ବା ତୋର ପାଞ୍ଚଶହ ଆସିଯାଇଛି ଲୋ।
ହୁଁ।
ଓ ହୋ।
ୱନ୍ ନୁହେଁ ତାଠୁ ଟିକେ କମ୍ ନାଇଁ।।
ନାଇନ୍।
ହୁଁ।
ମୋ ଭାଉଜ କହୁଥିଲେ ତାଙ୍କୁ ଟିକେ ଫୋନ କରିବୁ।
କରିବି ନୁ ନୁ ମତେ ଟାଇମ ନାହିଁ କାଲି ମତେ ମେ କାଲିଠୁ କହୁଛନ୍ତି ଆଉ କାଲିଠୁ ତ ତ ଦେଖୁଛୁ ମୁଁ ଆଉ ଆସିନି ଘରକୁ ଆସିିକି ଏକଲି ଆଉ କେତେବେଳେ ଆଉ କଲ କରିମି ଲୋ
ହଁ କାଲି ତ ବାଡେ ମନଉଥିଲୁ ଆଉ
ହଁ ହଁ ଆସ ଘର ଉଦା ଉି ଯା ପ ସାଙ୍ଗେ ଯ ଆସିକି ଆଉ ସାଙ୍ଗେ ସାଙ୍ଗେ ଆଉ ସେ ଆଡକୁ ଯିବା ହବ କି ବୁଝିପାରୁଛ ନା ସେଟିଂ ହବୁନା ଆଉ ଦିନେ ଅଧେ ନା ସେଟିଂ ହବୁ। ସେଟିଙ୍ଗ ହେଲା ପରେ ଆଉ ଟ ସକାଳୁ ମୋତେ ଦେହ ଭଲ ଲାଗିଲାନି ମତେତେ ଭଲ ଲାଗିଥାନ୍ତା ଆଉ ମୁଁ କଣ ଏତେବେଳେ କରିଥାନ୍ତି ମୁଁ ତେବେ ତ ରୋଷେଇ ସାରି ସାରନ୍ତିନି ନାଁ। ମୁଁ ଏ ଶୋଇ ପଡିନି ମତେ ଟିକେ ଜୋରସୋରେ ମତେ ଟିକେ ଗ୍ୟାସ ହେଇଯାଇ ଥଣ୍ଡା ଫଣ୍ଡା ହେଇଯାଇଛି ତଣ୍ଟି ବସିଗଲା ଭଳିଆ କଥା ମୋର ଶୁଭୁଛି ନାଁ। ଓ ଟୋନ ଚେନ୍ସ ଶୁଭୁଛି ନାଁ। ହଁ ତ ଠିକଠାକ ଶୁଭୁଛି। ଆଁ ମୋ ଟୋନ ଚେଞଶୁଭୁଛି ନା ଠିକଠାକ ହଁ ବା ତଣ୍ଟି ବସିଗଲା ଭଳିଆ ହେଇଚି। ହୋଉ ତୁ ର।